ନମସ୍କାର।
ନମସ୍କାର।
ହ୍ୟାଲୋ ଆଜ୍ଞା ଆଜ୍ଞା।
ଆପଣ କୋଉଠୁ କହୁଥିଲେ।
ପାରାଦ୍ଵୀପ ରୁ କୋହୁଛି।
ଆଜ୍ଞା।
ପାରାଦ୍ଵୀପରେ।
ଆଚ୍ଛା।
ଆଜ୍ଞା ଆପଣ କୋଉଠୁ କହୁଥିଲେ। କୋଉଠି
ଭୁବନେଶ୍ୱର ବଡ଼ଗଡ଼।
ଆଜ୍ଞା ଆଜ୍ଞା।
ଆପଣ ଏବେ ବର୍ତ୍ତମାନ ପାଇଁ କଣ କରୁଚନ୍ତି ପଢୁଛନ୍ତି
ଆପଣ କଁ କରୁଚନ୍ତି।
ମୋରୋ ତ ବର୍ତ୍ତମାନ ପାଇଁ କି ଦ୍ଵାଦଶ ସରିଚି।
ଆଜ୍ଞା ଆଜ୍ଞା।
ଆପଣ ଏବେ ବର୍ତ୍ତମାନ ପାଇଁ କଁ ପଢ଼ୁଚନ୍ତି।
ମୁଁ ପ୍ଲସ ଟୁ ଫାର୍ଷ୍ଟ ଇୟର ପଢ଼ୁଚି।
ଆଚ୍ଛା। ଆଉ ଭବିଷ୍ୟତ ପାଇଁ କଣ ଭାବିଚନ୍ତି କଣ କରିବେ।
ଯାହା ଗୋଟେ ହବ ଆଉ।
ହେନେ କିଛି କଣ ଭବିଷ୍ୟ ତରେ କିଛି ଇଚ୍ଛା ଥିବ କରିବା ପାଇଁ ତା ପାଇଁ ପ୍ରସ୍ତୁତ କରୁଥୁବେ।
ଆଜ୍ଞା ଆଜ୍ଞା।
ଆପଣ ଦ୍ଵାଦଶରେ ଏବେ କଣ ପଢୁଚନ୍ତି।
ହାଁ ମୁଁ ସେଟା କରୁନି ବଟ୍ ହାଲୋ।
ହାଲୋ।
ଆଜ୍ଞା କଁ କୋହୁଥୁଲେ।
ଆପଣ ଏବେ ଦ୍ଵାଦଶ ରେ କଣ ପଢୁଛନ୍ତି ଆପଣ କହିଲେ ନା ଆପଣଙ୍କର ଦ୍ଵାଦଶର ପ ଏକାଦଶ ଏବେ ପଢୁଛନ୍ତି ତ କଣ ପଢୁଚନ୍ତି?
ଇଏ ସାଇଶ୍ ଆଜ୍ଞା।
ଦଶମରେ ଆପଣଙ୍କର କେତେ ଥିଲା?
ଚାରିଶ କୋଡିଏ।
ଆଚ୍ଛା ଭଲ ରଖିଥିଲେ।
ଆଜ୍ଞା। ଆପଣଙ୍କର।
ମୋରୋ ଉଁ ପଞ୍ଚସ୍ତୋରୀ ପ୍ରତିଶତ ଥିଲା।
ଆଜ୍ଞା। ଆପଣଙ୍କ ଦେହ ଭଲ ଅଛି।
ହଁ ମୁଁ ଭଲ ଅଛି।
ଆପଣ ବାପା ମା
ହଁ ସେମାନେ ବି ବୋହୁତ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ରୁହନ୍ତି।
ଆମ ଘରେ ମୋ ବାବା ଏଁ ମା ଆଉ ଗୋଟେ ମୋ ଗୋଟେ ସାନ ଭାଇ ଅଛୁ ଆଉ।
ଓହୋ ତାହେଲେ ଆପଣ ଘରର ବଡ।
ଆଜ୍ଞା।
ଅଧିକ ପୁରା ପ୍ରେସର ପଡୁଥୁବ ଓପୋରେ। ବଡ ପୁଅ ଘରର କରିବ ସବୁ।
ଆଜ୍ଞା ଆଜ୍ଞା। ଆପଣ?
ଆ ମୁଁ ଘରର ସାନ ଝିଅ।
ହଁ ଗେହ୍ଲା ଏବେ ମାନେ ଆଉ।
ନାଁ ଗେହ୍ଲା ନାହିଁ ସେମତି ଆଉ।
ଏମତି ନୁହଁ ଯାହା ହେଲେ ବି ସାନ ଛୁଆ ସମତେ ଗେହ୍ଲା।
ନାଁ ନାଁ ସମସ୍ତଙ୍କ ଘରେ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
ଶୁଣିବା ଦେଖିବା କୁ ପାଇଚି ବି ଅଧିକା ଗେହ୍ଲା ରୁହନ୍ତି ସାନ ଝିଅ।
ହଁ ଅଧିକାଂଶ ଘରେ ଥାଆନ୍ତି। ବଟ ତ ବହୁତ ଘରେ ନଥାନ୍ତି। ସେ ଘର ଭିତରୁ ମୁଁ ଗୋଟେ ଘ ।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
ଆପଣ ଏବେ କଲେଜ ମହାବିଦ୍ୟାଳୟ ଯାଉଛନ୍ତି ନା ଯାଉନାହାନ୍ତି?
ଏବେ ଗାଁରେ ଅଛି।
ଓହୋ।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
ମହାବିଦ୍ୟାଳୟ ତ ଖୋଲିସାରିବଣି ନା ଗ୍ରୀଷ୍ମ ଛୁଟି ବି ସରିଲାଣି।
ତ ଏବେ ତ ଛୁଟି ନେଇକି ଆଇଚି ଗାଁ କୁ ଟିକେ।
ଆଚ୍ଛା।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
ଆଉ ପରୀକ୍ଷା ସବୁ କେତେବେଳେ ଅଛି କେବେ?
। ଆ ପରୀକ୍ଷା ଆଉ ଅଳ୍ପ ଦିନ ପାଖେଇ ଆସିଲାଣି ପା। ।
ଓହୋ। ଆପଣଙ୍କୁ କୋଉ କୋଉ ଜାଗା ବୁଲିବାକୁ ଭଲ ଲାଗେ?
ମତେ ସବୁ ଜାଗା ଭଲ ଲାଗେ ବୁଲିବାକୁ।
ହଁ। କୁଆଡେ ଯାଇଥିବେ ଏମତି। ଓଡ଼ିଶା ବାହାରକୁ ଓଡ଼ିଶା ଭିତରେ କେଉଁ ଜାଗା କୁ ଯାଇଥିବେ।
ଆଜ୍ଞା ଆଜ୍ଞା।
କୁଆଡେ କୁଆଡେ ଯାଇଚ? ଆଛା। ଆଜ୍ଞା।
ଅ ବୁଲିବାକୁ ଯାଇଥିଲି। ତାପରେ ଯାଇଥିଲି । ଯାଇଥିଲି ସବୁ। ସବୁଆଡ଼େ ଯାଇଥିଲି।
ବହୁତ ଭଲ କଥା ଆପଣ ତ ବହୁତ ବାଟ ଯାଏ ବୁଲିବାକୁ ଯାଇଛନ୍ତି।
ଆଜ୍ଞା। ଆପଣ ଖାଇସାରିଲେଣି?
ହଁ ମୁଁ ଖାଇସାରିଚି।
ଚାରି ଚକିଆ ଚଲେଇବାକୁ ଇଚ୍ଛା।
ଆଜ୍ଞା କୁହନ୍ତୁ।
ଆଣ କଣ ଖାଇଛନ୍ତି ଆଜି? ହ
ବ୍ରେଡ ଆଉ ପିନଟ୍ ବଟର ଖାଇଛି।
ଆଜ୍ଞା
ହୁଁ ଆପଣ
ଆ ରୁଟି ଭଜା ଖାଇଛ ୟା
ଆଉ ଆପଣଙ୍କୁ କଣ କରିବାକୁ ପସନ୍ଦ?
ହଁ
ଖାଲି ସମୟରେ
ଆଜ୍ଞା
ଖାଲି ସମୟରେ କଣ କରିବାକୁ ପସନ୍ଦ ଏମ
ସାଙ୍ଗମାନଙ୍କ ସହିତ ବୁଲିଆ କୁ ନହେଲେ ଫ୍ରି ଫାୟାର ଖେଳିଆକୁ
ଆଚ୍ଛା ଆଜିକାଲି ତ ସମସ୍ତେ ସେ ଫ୍ରିଫାୟାର ଗେମ୍ ରେ ହିଁ ସବୁ
ହଁ ଆଜ୍ଞା। ଆପଣ ଫ୍ରିଫାୟାର ଖେଳନ୍ତି?
ନା ମୁଁ ଗେମସ୍ ଏତେ ଖେଳେନି।
ଆଉ କୋଉ ଗେମ୍ ଜାଣିଛନ୍ତି?
ମୁଁ ଏତେ ଗେମ୍ ଖେଳେନି ମୁଁ କହିଆକୁ ଗଲେ ବହୁତ ହି କମ୍ ମାନେ ଟୋଟାଲ ଖେଳେନି କହିଲେ ହିଁ ଭଲ ହବ।
ଆଜ୍ଞା ଆଜ୍ଞା ଆପଣ କ୍ରିକେଟରେ କୋଉ ଟିମ୍?
ମୁଁ କ୍ରିକେଟ ବି ଦେଖେନି ମତେ କ୍ରିକେଟ ବି ଭଲ ଲାଗେନି।
ଆଜ୍ଞା ଆପଣଙ୍କୁ କଣ ଭଲ ଲାଗେ?
ମତେ କିଛି ନୁହଁ ମତେ ବାହାରେ ବାସ୍ ବୁଲିବା କୁଭଲ ଲାଗେ ସାଙ୍ଗମାନଙ୍କ ସହ ଏମତି ଗ୍ରୁପରେ ବି ନୁହଁ। ଜଣେ ସାଙ୍ଗ ଥିବ ତା ସହ କଥା ହେବି ବୁଲିବି ଖାଇ ପିଇବି ଘରକୁ ଆସିବି ସେତିକି
ଆଜ୍ଞା ଆଜ୍ଞା ହେ ଭାଇ ହଁ ହଁ ଆଉ ହାଲୋ
ଆଉ ଆପଣଙ୍କୁ ଏମତି କଣ ଖାଇବା ପାଇଁ କି ଭଲ ଲାଗେ?
ମ ତ ମଟନ ଟା
କଣ?
ହାଲୋ
ଆଜ୍ଞା
ଜଣା
ଆଉ କଣ କୁହନ୍ତୁ?
ଆପଣ ବୋଧେ କୋଉଠି ବ୍ୟସ୍ତ ଅଛନ୍ତି ବୋଧେ?
ନାଇଁ ବେଶ ନାହିଁ ଏଇଠି ସାଙ୍ଗପିଲା ସବୁ ବସିସନ୍ତି ତ ଆଜ୍ଞା ପେଲା ହବ।
ଓ ହୋ ପଛପଟରୁ ଟିକିଏ ନଏଜ୍ ସାଉଣ୍ଡ ଆସୁଛି ତ ସେଥିପାଇଁ କି।
ହାଲୋ।
ହଁ କୁହନ୍ତୁ।
ଆ ଆପଣ ଏବେ କଣ କରୁଛନ୍ତି? ।
ମୁଁ ବର୍ତ୍ତମାନ ପାଇଁ ବସିଚି ତାପରେ କାମ ବି ଅଛି କରିବାକୁ ଯିବି।
ଆଜ୍ଞା କାଇଁ। । ଆଜ୍ଞା।
ଆପଣଙ୍କୁ ସବୁଠାରୁ କୋଉ ଋତୁ ଭଲ ଲାଗେ? କେ ଗ୍ରୀଷ୍ମ, ଶୀତ, ବର୍ଷା। ହଁ ଶୀତ ଋତୁ ତୁ ସମସ୍ତଙ୍କର ସମସ୍ତଙ୍କୁ ବହୁତ ଭଲ ଲାଗେ। କାରଣ ସେ ଋତୁରେ କିଛି ଏମିତି କାଦୁଅ ହୁଏନି କିତ ଖରା ବି ହୁଏନି ଆରାମ ସେ କୁଆଡେ ଯାଇକି ବୁଲି ବି ପାରିବେ।
ହଁ। ଆଜ୍ଞା।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
ଆମେ ବି ରହୁଛୁ ନମସ୍କାର।
ହଁ ହଁ।